ହାଲୋ-ଓ। ଶୁଭା ଯାଉଚି ନା ମୋ କଥା? ହାଲୋ। ହଲୋ-ଓ।
କ।
ମୋ କଥା ସୁବା ଯାଉଛି?
ଆଉ।
କଅ କରୁଚ?
ବସେତେ ଯାଉନା?
ହାଲୋ।
ହାଲୋ, କୋହୁଛି ବସିଛି, ତମେ କଣ କରୁଛ?
ମୋ କଥା ଶୁଭୁଛି?
ହଁ ହଁ ଶୁଭୁଛି, ମୋ ସାଉଣ୍ଡ ଆସୁନେଇକି?
ହାଲୋ